ହ୍ୟାଲୋ।
ହ୍ୟାଲୋ ହଁ ଭାଇନା।
ହଁ କ ଭଏସ୍ ଶୁଭୁଛି ହୁଁ ସୁଵିଲା ସୁଵିଲା କଣ କରୁଥିଲୁ?
ଆଉ ଗୋଟେ ତ କଟିଗଲା ଆଉ।
ଆଉ କଣ କରିବା।
ହୁଁ ଆଉ କୁହ? ଆଉ ଆଜି କେମିତି ଲାଗୁଛି ମତେ ତ ଭାରି ଖୁସି ଲାଗୁଛି ଆଜି।
ତତେ ଖୁସିରେ ନାଗୁଛି ମତେ ଦୁଃଖରେ ନାଗୁଛି ଚାରି ମାସ ପରେ ଚାକିରି ବନ୍ଦ।
ହୁଁ ବା।
କଣ କରିବା?
ଆଉ ଏତିକି ଭିତରେ ଯାହା ଟିକେ ଖର୍ଚ୍ଚ ଫର୍ଚ୍ଚ ବାଗେଇକି କର ପଇସା ଫଇସା ସଞ୍ଚୟ ଟିକେ କଲେ ଆଗକୁ
ଭାବୁଛି ଭାବୁଛି ଏମ୍ ତି ଦିନକୁ ଖୋଲା ଯାହା ସବୁ ସଞ୍ଚୟ କରି ହେଇପାରିବ କରିଦବା ହେଲା। ବାକି ନୂଆ ଚାକିରି ଖୋଜିବାକୁ ପଡିବ ଆଉ।
ନହେଲେ ଆଜି ଆଜିକା ଯୁଗ ଯୋଉ ଚାକିରି କୁହନି ଲୋ ମା। ପ୍ରାଣ ଛାଡି ଯାଉଛି କାମ କରି କରି କିନ୍ତୁ ତୁ ପୁ ଫାଇଦା କିଛି ରହୁନି ଆଉ।
ଆଉ ତମର ସେପଟେ ବର୍ଷା ହଉଛି?
ହଁ ଇଆଡେ କଣ ବର୍ଷା ପକେଇଲାଣି ଦି ଘଣ୍ଟା ଦୀର୍ଘ ଦି ଘଣ୍ଟା ହବ ବର୍ଷା କାଚୁଛି ଖାଲି।
ଓହୋ ଆମର ଏପଟେ ଆମର ଆଡେ ବର୍ଷା ହଉନି ଯେ ଆମର ଗୋଟେ ଖେଚେଡା ଆମ ଘରକୁ ଆଇଛିି ପ୍ରିନ୍ସ୍।
ଆଚ୍ଛା ଆଚ୍ଛା ପ୍ରିନ୍ସ ଭାଇ ହଁ।
ଦେଖୁଚୁ।
ଆ ବଢିଆ ପିଲାଟା ଆଉ କଣ ବଢିଆ ପିଲାଟା। ଆଜି ତ କଣ ମ୍ୟାଚ୍ ଚାଲିଛି ତମେ ଦେଖୁନ କି?
ମ୍ୟାଚ ଆଉଁ ଆଗ ଆଉ ଦେଖିବାକୁ ଇଚ୍ଛା ହଉନି ଆଉ। ସେ ଯାହା ଟିକେ ଆଗରୁ ଭଲ ଇଣ୍ଡିଆ ପାକିସ୍ତାନ ପଚିଶ ଓଭରିଆ ମ୍ୟାଚ୍ କୁ ମୁଁ ସିରିଏସଲି ନିଏନି।
ହଉ ଯାହା କର କିନ୍ତୁ ଟିକେ ରୋହିତ ଶର୍ମା ବ୍ୟାଟିଂ କଲା ବେଳେ ଦୟାକରି ଦେଖିବ।
ହଁ ମୋଟା କେତେ ମାଇଲେଣି?
ଆଁଏ ମାରନା ଆମର ସେ ବ୍ୟାଟିଂ କରିବ ଏଇନା ସାଙ୍ଗେ ସାଙ୍ଗେ। ଆଉ ମାନେ କେତେ ଆଉ? ଦି ଓଭର ସେମାନେ ବାଇଶ ଓଭର ଶହେ ୱାନ୍ ଏ ଟି ଥ୍ରୀରେ ଆଠଟା ୱିକେଟ ପଡିଛି ଆଉ ଦି ଓଭର ଅଛି।
ନାଇଁ ଇଣ୍ଡିଆରେ କିଏ କିଏ ଖେଳୁଛନ୍ତି?
ସୁମନ ଡିଲ୍ ଅଛି ଇଶାନ୍ କିସାନ୍ ଖେଳୁଛି ହଁ। ଆଉ ହାଁ ରୋହିତ ଭାଇ ଅଛି। ହର୍ସ ଦୁବେ ଅଛି କେଲ୍ ରାହୁଲ ଅଛି ଶ୍ରେୟାସ୍ ଆୟର ଅଛି।
ଆଚ୍ଛା।
ତମେ ଟିକେ ଦେଖିବ ଦୟାକରି ଆଉ।
ହଉ।
ଆଉ କଣ ଆଜି ସନ୍ଧ୍ୟାବେଳେ ଖାଇଚ?
ସନ୍ଧ୍ୟା ବେଳେ କଣ ଖାଇଥିଲି? ଆମର ବୋଲର ନାଁ କହୁନୁ ବୋଲର କିଏ କିଏ ଅଛନ୍ତି?
ହର୍ସ ଦୁବେ ନୀତିଶ ରେଡ୍ଡୀ ଆଉ ଗୁର୍ନୁର ବ୍ରାର। ଅକ୍ସ ଅକ୍ସ ଅ ଅର୍ସଦୀପ ସିଂ ଆଉ ପ୍ରସିଦ୍ ତ୍ରିଷ୍ଣ।
ଆଁ ମାନେ ଆମ ଚେନ୍ନାଇ ର କାହାକୁ ନେଇଁ ନାହାନ୍ତି।
ନାଁରେ ବାଃ ବାଃ।
ଏଁ ହେଁ ତା ମାନେ ଇଣ୍ଡିଆର ସିଲେକ୍ଟର କିଏ?
ଅଜିତ୍ ଅଗରକର।
ତାକୁ ମାଡ ଦରକାର ଆଉ। ଆଉ କଣ ହାଁଇ ଚେନ୍ନାଇ ଏତେ ଭଲ ଖେଳୁଛି। ଆଉ କଣ ଚେନ୍ନାଇ ବୋଲର ଚେନ୍ନାଇ ବ୍ୟାଟରେ ଅଶ୍ୱିନୀକି ଡାକି ଦେଇଥିଲେ ସିଏ ହେଲେ ପକାଇବାକୁ ଯାଇଥାନ୍ତା। ଆଗ୍ରେସନ ଯଉଁଭଳିଆ ଦେଖୁଛି ଚପଲ ଖୋଲିକି।
ଆଁ ହେଁ ହେଁ ହିଁ ହିଁ ହିଁ।
ହେଲା ହେଁ ହେଁ ମନ ଅଛିଟି ସେଦିନ କଉଁଭଳିଆ ହେଲା ମୁଁ ଯେତେବେଳେ ମନେ ପଡେ ମୁଁ ହସିଦିଏ। ଏଁ କୋଉଁ ହଠାତ୍ କିନା ଆମେ ବସିଛେ ହଟାତ୍ କିନା ଦଉଡ଼ିଆଇଲା ଚପଲ ଖୋଲିଦେଇକି ହେଁ ହେଁ ହିଁ ମନେ ପଇଲେ ହସ ଲାଗେନି। ହିଁ ହିଁ। ଏଁହାଁ ଏଁହାଁ ଆରେ ପୁରା ଦୌଡ଼ିକି ଆଇଲା।
କହିବେ ଏକ୍ସପ୍ରେସନ ଦେଖିବ।
ହଁବ ଦେଖେବେ ଦେଖେବେ ହେଏଁ ଏପଟକୁ ଆ ସେପଟ କୁ କାହିଁ ଯାଉଛୁ ଆ ହେଲା। ଭାଇ ତାକୁ ଦେଖିକି ଭାରି ମଜା ଲାଗିଲା ନାଁ ସେଦିନ
ହୁଁ।
ତା କଥା ଛାଡେ। ମୁଁ ପିରାନା କୁ ଯେତେବେଳେ ଫାଷ୍ଟ ଟାଇମ ଦେଖିଲି ମୋତେ କଣ ଲାଗିଲା ଜାଣିଛୁ?
ହୁଁ।
ଥୂ ନାଁ ନାଁ ମୁଁ ବି ହଁ ବେ ଦଶମ ଶ୍ରେଣୀ ଛୁଆଟା ତୁ ତ ଆଇଛୁ ଗୋଟେ ଛୋଟ ପିଲାଟା ଖେଳୁ ହେଲା ଆସିକି ଯେ ତଳ ଦାନ୍ତ ଟାକୁ ଉପରକୁ କରିକି ମାନେ ତୁ ଇଏ ଫିଲ୍ମ ଦେଖିଛୁ ଉଁମଁ ଅଲ୍ଲୁଅର୍ଜୁନର ମୁଭି ଦେଖୁ?
ହୁଁ ହୁଁ। ମୋ ଫେବରାଇଟ୍ ଆଡକ୍ଟର।
ଅଲ୍ଲୁଅର୍ଜୁନ ନାଁ ହେଁ ଷ୍ଟାଇଲିଶ ଷ୍ଟାର ଟା ଶୁଣୁ ଅଲ୍ଲୁଅର୍ଜୁନର ଗୋଟେ ଗୋଟେ ମୁଭି ଯୋଉଁ ଆଲ୍ଲା ବୈକୁଣ୍ଠପୁର ମୁୁଲୁ। ଦେଖିଛୁ। ସେଥିରେ ଯିଏ ତା ବା ପା ହେଇଥିବ ତ ସେଇ ଦାନ୍ତଟାକୁ ଏମତି ଆଗକୁ କରେନି।
ହୁଁ।
ଇଏ ଦିଟୋ ତାରି ଭଳି ଦେଖାଯାଉନି?
ହୁଁ ହୁଁ ଆରେ ହଁ ତ ହୁଁ।
ଆରେ ଭାଇ ତାଙ୍କ ଦି ଜଣ ମତେ ସେମ୍ ଟୁ ସେମ୍ ମୁଁ ଏବେ ମୋର ମନେ ପଡୁଛି ସେ ଦି ଜଣ ପୁରା ସେମ୍ ଟୁ ସେମ୍ ଦେଖାଯାଉଛନ୍ତି।
ହୁଁ।
ହେଲା ମୁଁ ଭାଇ ଫାଷ୍ଟ ଟାଇମ ଦେଖିଲି ମୁଁ କହିଲି ଏମିତି କଣ ସେ ବ୍ୟାଟିଂ କରିଆକୁ ଆଇଲା ବେଳକୁ ମଲା ଭଳିଆ ବାଉଁଆ ବ୍ୟାଟିଂ କଲା ଡାଉଁଆ କଲାବେଳକୁ ନଇଁ କି ବୋଲିଙ୍ଗ ଆରେ ଇଏ କଣ।
ହୁଁ।
ସେ।
ତାପରେ ବ୍ୟାଟିଂ ପୁରା ବେଳକୁ କେମିତି ହବ ଦେଖା ହଉଥିଲା କଣ କହିବ?
ପିଇବା।
ବ୍ୟାଟିଂ କଲାବେଳକୁ ମାନେ ଯେମିତି ଇଚ୍ଛା ନଥିଲା।
ହଁ ଆରେ ମତେ ଲାଗୁଛି ଇଏ ମାନେ କଣ ନିଶା ଫିସା ଖାଇକି ବୋଧେ କଣ ଆସୁଛି। ଆଉ କଣ ଆ ଛୁଆ ଟା ଆଉ ସେଇଭ୍ ଜାଣିଚୁ ପାଚେରୀ ନୁହଁ। ହଁ ଏଇ ଯୋଉ ଗୋଟେ ମ ଦି ଜଣ ମଦ, ଆରେ ହଁ ଆରେ କଣ ହେଇଛି ଜାଣିଛୁ ଆଜି।
ହୁଁ।
ଏଇ ଯୋଉ ମେଗ୍ ମତେ ଶୁଭଙ୍କର ଫୋନ କରୁଥିଲା।
ହୁଁ।
ତୁ ବି ତ ଲାଇନ ରେ ଥିଲୁ ଟି ହଁ ସେତିକି ବେଳେ ଯୋଉ ଫୋନ କରିଥିଲା ମତେ କହୁଛି ଆଉ ଏଇ ଯୋଉ ମେଘ୍ ମେଘେଶ୍ଵର ମନ୍ଦିର ଯୋଉ ସାଇଡରେ ଯୋଉ ନାହିଁ ଆମର ଯୋଉ ମେନ୍ ଗେଟ୍ କୁ ଯିବା ବାଟ ଗୋଟେ ବୁଲେଟ ଟା ପିଟି ଦେଇଛି। ଦି ଜଣ ଲୋକ ମଦ ପି। ଗୋଟେ ବୁଲେଟ ଟା ପିଟି ଦେଇଛି। ହେଲା ବୁଲେଟ ଦେଇକି ଏକାଥରେ ତଳେ ହେଲା। ଏଇଭଳିଆ ଆଉ। କହନି କହନି ଲୋକ ଯାହା ହଉଛନ୍ତି ରେ ଭାଇ।
ମାନେ ବୁଲେଟ କାହାକୁ ପିଟିଛି?
ଆରେ କଣ ବା ଗୋଟେ କ୍ରିକେଟ ହଉଛି ଗୋଟେ ଚେନ୍ନାଇ ପିଲା କେହି ନାହାନ୍ତି କଣ ମତେ ଭଲ ଲାଗୁନାହିଁ।
ଅଜିତ ଗରଗର୍ ଟା ଟିକେ ଭଲ ପାଉନି ଚେନ୍ନାଇଙ୍କୁ ଆଉ।
ଆରେ ଭଲ ପାଉନି ମାନେ କଣ ଚେନ୍ନାଇ ତ ପାଇଁ ଖରାପ ପିଲା କିଏ ଅଛନ୍ତି ମତେ କାହିଁ ଦେଖାଯାଉନି ତ। ଏଟା ସବୁ ତ ଭଲ ଭଲ ପ୍ଲେୟାର ସେ ସର୍ଫରାଜ ଖାନ ତୁ ନିଜେ ଦେଖୁନୁ ସର୍ଫରାଜ ଖାନ୍ ଗୋଟେ ଟେଷ୍ଟ ଥିଲା ତାକୁ ବି ଟେଷ୍ଟ ରୁ ବି କାଟି ଦେଇଛନ୍ତି ଆରେ ଇଏ କି କଥା।
ହୁଁ।
କୋଉ ଫର୍ମାଟ ରେ ବି ରଖିନାହାନ୍ତି ନା ଟେଷ୍ଟ ନା ଓ ଡିଆଇ ରେ ନା ଟି ଟ୍ବେଣ୍ଟି ରେ କୋଉଥିରେ ବି ତାକୁ ରଖିନାହାନ୍ତି।
ହୁଁ।
ତାକୁ ତାକୁ ଅର୍ଚୋଲି ଗୋଟେ ମଉକା ଦବା କଥା ଯେମିତି ସୁଦର୍ଶନଙ୍କୁ ଦିଆ ହେଲା ତା କିନ୍ତୁ ଗୋଟେ ଦବା କଥା।
ହୁଁ। ହଁ ଦବା କଥା ଯେ ଅଜିତ ଅଗ୍ରକର ପଟେ ଗୋଟେ ଆଣ୍ଟିପାଟି ରଖିଛି ମାନେ ତାଙ୍କୁ ଭଲ ଲାଗୁନାହାନ୍ତି ନା କଣ ଚେନ୍ନାଇ ପାଟି କେଜାଣି।
ନାଇଁ ସେଟା ଗୋଟେ କଥା ତାପରେ ଦେଖୁନୁ ଏଇ ଯୋଉ ଓଡିଆଇ ହେଲା ହେଲା ହଁ ହଁ ତାପରେ ହଁ ହଁ ହଁ ଆରେ ମୁଁ ଏଇ ଅଛି ଏଇଠି ସ୍ପଟ୍ ଜାଗାରେ ଅଛି ଯୋଉଠି ଗାଡି ପଡିଯାଇଛି ଆସଲୁ ଟିକେ ଦେ ଚେଷ୍ଟା, ହଁ ଏପଟେ ଏପଟେ ଏପଟେ।
ହୁଁ ହୁଁ, ଆଉ ଲଞ୍ଚରେ କଣ ଖାଇଥିଲ? ଲଞ୍ଚରେ କଣ ଖାଇଥିଲ?
ଲ ଲଞ୍ଚରେ?
ହୁଁ ହୁଁ।
ଲଞ୍ଚରେ ଆମେ ତ ଆଜି ତ ସାଧା ଖାଇଥିଲୁ ବା। ଭାତ, ଡାଲି, ଭଜା।
ଆଜି ତ ଆସିଲନି ପୁପୁନ୍ ଭାଇ ଚିତ୍ତ ଭାଇ ଆସିଥିଲେ ଖୋଜୁଥିଲେ ଜଗା ଭାଇ କୁଆଡ଼େ ଗଲେ ସେ ଗୁଲାପ୍ ଫୁଲଟା କଣ ଶୁଖିଗଲାଣି ତାଙ୍କୁ ଦେବେ ବୋଲି ତମକୁ।
କଅଁଟା ଦେଇଦେବେ?
ସେ ଯୋଉ ଗୁଲାପ ଫୁଲଟା ଯୋଉ କହିଲେ ତମକୁ ଦେବେ ବୋଲି ଶୁଖିଗଲାଣି ଜଲ୍ଦି ମାନେ ପଚାରୁଥିଲେ ଆସିଲଣି କି ନାଇଁ କଣ।
ଓହୋ ଗୋଲାପ ଫୁଲ ଦେଇଥାନ୍ତେ?
ଖୋଜୁଥିଲେ ଚି ତ୍ତ ଭାଇ ଆସିକି।
ମୁଁ ବି ଭାବୁଛି, ତାଙ୍କୁ ଗୋଲାପ ଫୁଲରେ ଗୋଟେ ମିଠା ସିରା ଗୁରେଇକି ତାଙ୍କ ପାଟିରେ ଟିକେ ଦେଇଦେଲେ ସେଟା ଖାଆନ୍ତେ।
ହଁ ସେ ବହୁତ ଖୋଜୁଥିଲେ, ମନେ ପକଉଥିଲେ ଆଉ ଜଗାଟା କାଇଁ ଆଉ ବଢ଼ିଆ ଫିଲ୍ଡରଟା।
ହୁଁ ଆଉ ଟିକେ, ହୁଁ ଆଚ୍ଛା।
ମୁଁ କହିଲି କାମଦାମରେ ଟିକେ ବ୍ୟସ୍ତ ହେଇଯାଇଛନ୍ତି, ଆଉ ଆଜି ଏଇନା ଏଣା ଗେଡ଼ ଭାଇ କଣ ଏଇନା ଯୋଉ ରାହୁଲ୍ ଭାଇ ଫୋନ୍ କରିଥିଲେ ଗେଡ଼ ଭାଇ କଣ ମା ମାନେ ବ୍ୟାଟ୍ ଟା ମାଗୁଥିଲେ ଯୋଉ ଗ୍ରୀନ୍ ଗ୍ରୀପ୍। ଗେଡ଼ ଭାଇ ସେଇଠି ଜୀବନ ଭାଇ ଶୁଣ ଜୀବନ ଭାଇ ନେଇଯାଉଥିଲେ, ଶୁଣୁନ ଜୀବନ ଭାଇ ନେଇଯାଉଥିଲେ ବ୍ୟାଟ୍। ଗେଡ଼ା ଭାଇ କହୁଛି ଆଉ ଏଇଟା ଆମ ବ୍ୟାଟ୍ ଟା ନେଇ ଚାଲେ, ମୁଁ କହିଲି ଏଟା କଣ ସତରେ ତାଙ୍କ ବ୍ୟାଟ୍? ଉଁ।
ଓହୋ, କ ତାଙ୍କ ବ୍ୟାଟ୍ ପା ଆରେ ସେମ୍ ସେମିତି କହିବାକୁ ଗଲେ ଚିକୁ ଅଧିକ ପଇସା ଦେଇଛି ବୁଝିଲୁ।
ଆଉ ତାହେଲେ ସିଏ କାଇଁ କହୁଛନ୍ତି ତାଙ୍କ ବ୍ୟାଟ୍, ଗେଡ ଜୀବନ ଭାଇ ଆସିଥିଲେ କହିଲେ କଣ ନା ତାଙ୍କ ବ୍ୟାଟ୍ ଆମେ ଆମ ବ୍ୟାଟ୍ ଆମେ ନେଇଯାଉଛୁ, ମୁଁ କହିଲି ଥାଉ ଭାଇ। ଥାଉ, ତାପରେ ଜୀବନ ଭାଇ କହିଲା ହଉ ହଉ ଅମୁଲ୍ ପାଖରେ ଥାଉ ଆଉ ସେତ ଅଛିଟା ଆଣୁଛି ଡ଼େଲି ଥାଉ ତାପରେ ସେ କହିଲା ପରେ ଆଉ ମୁଁ ଆଣିକି ଆଇଲି, ଆରେ ଜାଣିଛୁ କି ନାଇଁ ଏ ଯୋଉ ଜୀବ ଆରେ ଜୀବନ ଭାଇର ହେ ଯୋଉ ବ୍ଲଗ୍ ବନାନ୍ତି ସେ ତା ନିଜ ଭାଇ ନୁହେଁ?
କିଏ?
ଏ ଯୋଉ ବ୍ଲଗ
ନା, ନା, ନା, ନିଜ ଭାଇ କୋଉଠି ସିଏ, ନିଜ ଭାଇ ନୁହେଁ ସେ ନାଁ। ନିଜ ଭାଇ କୋଉଠି ସିଏ ତାଙ୍କ ଭାଇ ଆଳିଆ, ଏରା ଆଡେ ଆ ଖାଲି ସାଡେ କି କହୁଥିଲି, ନାଇଁ ନାଇଁ ବା ବାଡ଼ାବାଡି ମାନେ?
ମାନେ ଜୀବନ ହ କଣ ପିଲା ଫିଲା ଡାକି ତାକୁ ପିଟିବ ଏଇ ଯୋଉ ସୌମ୍ୟ।
ଓହୋ, ସେ କଣ ହେଇଚି ଜାଣିଛୁ ସେ ସୌମ୍ୟ ତାକୁ ଯେତିକି ସାହାଯ୍ୟ କରିଛି ମୋ ହିସାବରେ କୋଉ ଭାଇ କାହାକୁ ସେତିକି ସାହାଯ୍ୟ କରୁନଥିବ, ଆରେ ତା ଆଇଫୋନ୍ ଟା ଆକୁ ଗିଫ୍ଟ କରିଦେଲା, ଜୀବନ ଯୋଉ ଆଇଫୋନ୍ ବି ଧରିନି ସେଇଟା ତା ନିଜ ପଇସାରେ ନୁହଁ। ସେଇ ସୌମ୍ୟ ତାର ଯୋଉ ୟୁଟ୍ୟୁବୁ ଫ୍ୟୁଟ୍ୟୁବ ମାନେ ଯହା ସବୁ ଯେତିକି ଯାହା କମେଇଛି। ସେ ପଇସାରେ ସେ ଆଇଫୋନ୍ କିଣିଛି। ହେଲା, ସିଏ ଆଇଫୋନ୍ କିଣିକି ଆକୁ ଗିଫ୍ଟ ଦେଇଚି। ଝଗଡ଼ା ମାନେ କଣ ତତେ ସିଏ ଏତେ ଦେଲା। ତୋତେ ଦେଖେ ଜାଣିଚୁନା ନାଇଁ ଡେଲି ପର ଡେ ହେଲା ଜଳଖିଆ ଆଉ ସନ୍ଧ୍ୟା ବେଳେ ଯୋଉ ମାନେ ଯୋଉ କଣ ଷ୍ଟାଟର୍ ଯୋଉଟା ମାନେ ଖାଆନ୍ତି ସେ ସବୁ ଯାକ ଇଏ ଯୋଗେଇବ।
କାହିଁକି ଇଏ କାହିଁ ଯୋଗାଏ ଇଏ କଣ ବ୍ଲଗ୍ ରେ ଆସିବାକୁ?
କଣ ନା ଗୋଟେ ଖୁସିରେ ସେ ଦିଏ ନେ ଖା ବୋଲିି ଆଉ। ଏତେ ମୋ ସହିତ କାମ କରୁଚୁ ଏ ତେ ବୁଲୁଚୁ ଡେ-ଡେଲି ତାକୁ ଖୁସିରେ ଦିଏ। ଆ ଏ ତାେର ଯାହା ସୁବିଧା ଅସୁବିଧା ଯାହା ପଇସା ମାଗିଲା ମାନେ ଯାହା ପକେଟ୍ ମନି ଯାହା ଖର୍ଚ୍ଚ କରିବାକୁ ହୁଏ। ଯାଇ ମାଗିଲା ସେ ମନା ବି କରେନି ସେ ଦିଏ। ମୋ ହିସାବରେ ସୌମ୍ୟ ଟା ଭଲ ପିଲାଟା। ତା ସହିତ ଝଗଡ଼ା କରିବା ମାନେ କଣ ଟା? ତ ସେଇ କଥା ବା। ତାପରେ ସେଇ ଯୋଉ ଭାଉଜ ବି ଯିଏ ହେଲା ସିଏ ବି କିଛି କିଛି ପଇସା ବି ଆକୁ ଦିଅନ୍ତି ମାନେ ସୋମ୍ୟ ଭାଇ କି ନ କହିକି ଆକୁ ଦିଅନ୍ତି ହେଲା। ଇଏ ଖାଲି ତୁଛାଟା ତା ସହିତ ଝଗଡ଼ା କରୁଚି ନହଲେ ଆଉ କିଛି ନାହିଁ।
ହୁଁ।
ଏଇ କଥା ସେ ପରେ ବୁଝିଲେ ବହୁତ ପସ୍ତେଇବ ଆ ଦେଖ ସୌମ୍ୟ ବି ନା ଆର କିଛି ଅସ୍ତ୍ୟ ନାହିଁ ସତ କଥା। ଜୀବନ ଫୋଲସ୍ ଠିଁ ହେଲା ମୁଁ କହୁଚି ଜୀବନରେ ଯେ ତିକି ଫଲୋସ୍ ଅଛି ତା ଫଲୋସ୍ଟ
ଆଜି ଶୁଣୁନ ମୋ ମୋବାଇଲ୍ ନେଇକି ଇ, ସେ କଣ ଇନଷ୍ଟଗ୍ରାମରେ ଲାଇଭ୍ ଆସିଥିଲା ସେ ଯୋଉ ସୋମ୍ୟ ଭାଇ ଯିଏ ମୋବାଇଲ୍ ଲୁ ଦେ ଖୁଥିଲେ ତ ସେ ମେସେଜ୍ କଲା ଜୀବନ କୁଆଡେ ଗଲା ଜୀବନ କୁଆଡେ ଗଲା? ତାପରେ ଏ, ସେ କଣ କଲାନା ସୌମ୍ୟ ଭାଇ କଣ କଲା ତାକୁ ବ୍ଲକ୍ ମାରି ଦେଲା ମାନେ ମୋତେ।
ହୁଁ, ହୁଁ, ହୁଁ।
କାରଣ ବାରବାର ଜୀବନ କଥା ପଚାରୁଛି କଣ ଟେ ହେଇଛି ସିବିୟର୍ ଦି ଜଣଙ୍କ ପଟୁ।
ଗୋଟେ ସିରିୟସ୍ ମ୍ୟାଟର୍ ଗୋଟେ କଣ ହେଇଛି। ଆରେ ଦେଖ ୟାର ମୁଁ କହୁଛି ଆ, ଚିକୁ ଟା ମୁଁ ଖୋଲିିକି କହିବନି ବା ଚିକୁ ଟା କହୁଛି ସେ ତାଙ୍କ ସପଟିଆ ଇଏ ଖୋଲିକି କୌଣସି କଥା କହିବ ନାହିଁ।
ଗେଡା ଭାଇ ଜାଣଥାଇପାରେ।
ଗେଡା ଭାଇ ଜାଣିଥିବ ଯେ କିନ୍ତୁ ସେମାନେ ତ ଏ ବିଷୟରେ ଆମକୁ କାହିଁକି କହିବେ? ସେମିତି ତ ସେମାନେ ତୋତେ ଖା ତିରି କରୁନାହାନ୍ତି, ସେମାନେ ତୋତେ ଆଉ କଣ କହିବେ? ଓ ହୋଉ ମୁଁ ଗୋଟେ କଥା କହୁଛି ଶୁଣୁ ଆମେ ଆଉ ଯୋଉ ବାକି କଥା ରହିଲା ଏବେ ଫାଙ୍କା ଅଛୁ ସାଙ୍ଗ ସାଙ୍ଗ।
ଉଁ, ହୁଁ, ହୁଁ।
ଅଁ, ହଉ ମୁଁ ଆଉ ଗୋଟେ କଲ୍ ରେ ମୁଁ ତୋତେ ଏଇ ବିଷୟରେ ସବୁ କହୁଛି।
ହଉ ହଉ। ରହିଥାଅ ରହିଥାଅ ଆଉ ଟିକେ।
ହଉ।
ମୁଁ କହିଲି ଆଉ ଭଲ ଅଛ ତ?
ଅଁ, ହଁ ମୁଁ
ଓ ହଉ ଠିକ ଅଛି ଆଉ ଯା